ହାଏ ସାଙ୍ଗ କେମିତି ଅଛ।
ହଁ ଭଲ ଅଛି, ଆଉ ତମେ କେମିତି ଅଛ।
ମୋ ଦେହ ଭଲ ଅଛି। ଆଜି ତମ ଘରକୁ ଆସୁ ଦେଖିଲି ଯେ ତମର ଛୋଟ ବଗିଚା ବହୁତ ସୁନ୍ଦର ହୋଇଛି
ଆଚ୍ଛା, ଧନ୍ୟବାଦ। ମତେ ଗଛ ଲଗା ଲଗେଇବା ପାଇଁ ବହୁତ ଭଲ ଲାଗେ, ତ ସେଥିପାଇଁ ଘର ଆଗରେ ଗୋଟେ ଛୋଟ ବଗିଚା ତିଆରି କରିଛି ଆଉ
ହଁ। ବଗିଚାରେ କେଉଁ କେଉଁ ଗଛ ଅଛି।
ଏଠାରେ ଗୋଲାପ, ଜବା, ଗେଣ୍ଡୁ, ମଲ୍ଲି ଫୁଲ ଗଛ ଅଛି। ଆଉ ସେଥି ସହିତ ଟମାଟୋ, ବାଇଗଣ ଲଙ୍କା ଓ ଧନିଆ ପତ୍ର ମଧ୍ୟ ଲଗାଇଛି।
ବହୁତ ଭଲ ଫୁଲ ପନିପରିବା ଦୁହେଁ ଏକାଠି ଅଛି।
ହଁ ବହୁତ ହଁ ଏଥିରୁ ଘରେ ସୁନ୍ଦର ଦେଖାଯାଏ ଆଉ ତାଜା ପନିପରିବା ମଧ୍ୟ ମିଳିଯାଏ।
ଏଇ ଗଛ ଗୁଡିକ ଯତ୍ନ କେମିତି ନେଉଛ
ପ୍ରତିଦିନ ସକାଳୁ ଠିକେ ପାଣି ଦିଏ ସପ୍ତାହରେ ଥରେ ଘାସ ସଫା କରେ ଆଉ ଜୈବିକ ସାର ବ୍ୟବହାର କରେ
ଜୈବ ସାର ବୋଲେ କଣ?
ରୋଷେଇ ଘରର ପନିପରିବାର ଚୋପା ଆଉ ଶୁଖିଲା ପତ୍ର ଓ ଅନ୍ୟାନ୍ୟ ଜୈବ ବର୍ଜ୍ୟ ବସ୍ତୁରୁ ତିଆରି ହୋଇଥାଏ ସେ ସାର
ଏହା ତ ପରିବେଶ ପାଇଁ ମଧ୍ୟ ଭଲ।
ହଁ ଏହା ରାସାୟନିକ ତୁଳ ରାସାୟନିକ ସାର ତୁଳନାରେ ଏହା ଅଧିକ ସୁରକ୍ଷିତ ମଧ୍ୟ
ବଗିଚା କରିବାରୁ କଣ କଣ ଲାଭ ହୁଏ?
ବହୁତ ଲାଭ ଅଛି ଶୁଦ୍ଧ ବାୟୁ ମିଳେ ଆଉ ଘରର ସୌନ୍ଦର୍ଯ୍ୟ ବଢେ ଆଉ ମନ ଖୁସି ମଧ୍ୟ ରୁହେ ପରିବେଶ ସବୁଜ ବି ହୁଏ।।
ଠିକ କହିଲ ଗଛ ଆମକୁ ଅମ୍ଳଜାନ ମଧ୍ୟ ଦେଇଥାଏ।।
ହଁ ଗଛ ନଥିଲେ ଜୀବନର କଳ୍ପନା କରିବା କଷ୍ଟକର ହେଇଯାଆନ୍ତା।।
ବଗିଚା କରିବାକୁ ବହୁତ ଜାଗା ଦରକାର କି?
ନାଇଁ ନାଇଁ ଛୋଟ ଜାଗାରେ ମଧ୍ୟ ଟପ ରେ ବି ଗଛ ଲଗାଇ ବଗିଚା କରିପାରିବ।।
ମୋ ଘରେ ମଧ୍ୟ ଅଳ୍ପ ଜାଗା ଅଛି ମୁଁ କଣ ଗଛରୁ ଆରମ୍ଭ କରିବି।।
ହଁ ତମେ ତୁଳସୀ ଗଛ ଲଙ୍କା ଗଛ ଆଉ ଧଣିଆ ପତ୍ର ଗୋଲାପ ଗଛ ଏଇ ଯୋଉ ଛୋଟିଆ ଜାଗାରେ ଭଲ ଭାବରେ ଲଗେଇ ପାରିବ।।
ଭଲ ପରାମର୍ଶ ମୁଁ ଏହି ସପ୍ତାହରୁ ଆରମ୍ଭ କରିବି।।
ଗଛ ଲଗେଇବା ଏକ ଭଲ ଅଭ୍ୟାସ ଅଟେ।।
ତମେ ମତେ କିଛି ଚାରା ଦେଇପାରିବ କି?
ହଁ ନିଶ୍ଚ ଆଛା ମୋ ପାଖରେ ଅଧିକ ଗୋଲାପ ଆଉ ଜବାର ଚାରା ଅଛି
ଧନ୍ୟବାଦ ସାଙ୍ଗ।। ତମ ପାଖରୁ ଆଜି ବହୁତ କିଛି ଶିଖିଲି।।
ହଁ ମୁଁ ମଧ୍ୟ ଅନେକ ଆମେ ସମସ୍ତେ ଗଛ ଲଗାଇଲେ ପରିବେଶ ଅଧିକ ସୁନ୍ଦର ହବ।।
ଗଛ ଗଛ ଠାରୁ ବି ଆମେ ବିଭିନ୍ନ ପ୍ରକାର ଜିନିଷ ବି ଆମେ ପାଇପାରୁଛନ୍ତି।।
ହଁ ବହୁତ ଟିକେ ଔଷଧୀୟ ଜିନିଷ ପାଇପାରୁଛନ୍ତି।। ତା ସହିତ ଅ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଯୋଉଟା ଅମ୍ଳଜାନ ପାଉଛନ୍ତି ନିଶ୍ୱାସ ସ ନେବାରେ ଯୋଉ ସାହାଯ୍ୟ କରୁଛି ନିଶ୍ୱାସ ପ୍ରଶ୍ଵାସ ନେବାରେ ଆମ ବଡି କୁ ବେଶୀ ଅମ୍ଳଜାନ ଦରକାର ପଡେ ନା।। ତ ଶରୀର ଅମ୍ଳଜାନ ନେଇକି ଅଙ୍ଗାରକାମ୍ଳ ଦିଏ ସେ ଅଙ୍ଗାରକାମ୍ଳ କୁ ବି ଗଛ ନେଇକି ହଉଛି ଗଛ ତା କାର୍ଯ୍ୟରେ ବ୍ୟବହାର କରଏ ତ ଅଙ୍ଗାରକାମ୍ଳ ର ପରିମାଣ ବି ବେଶୀ ବଢୁନାହିଁ ଯଦି ଯେହେତୁ ଗଛ ଆମର ବହୁତ ସାରା ଗଛ ଗଛ ଲଗାଉଛନ୍ତି କି ଆମ ପାଖ ଆଖରେ ଯଦି ଗଛ ଲଗାଉଛନ୍ତି
ଏବେ ବି ତ ଯେମିତି ଜନସଂଖ୍ୟା ବଢୁଚି ସେମିତି ବି ଆମ ସେଇ ଅନୁସାରେ ଗଛ ଗୁଡିକ ବି ଆମେ କା ଦେଇଛନ୍ତି ସେଥିପାଇଁ ବି ଆମକୁ ଅମ୍ଳଜାନ ଠିକ ଭାବେ ପାଇ ପାରୁନାହାନ୍ତି ସେଥିପାଇଁ ଅତ୍ୟଧିକ ଗରମ ମଧ୍ୟ ବି ହଉଛି
ହଁ ଯେହେତୁ ଜନସଂଖ୍ୟା ବଢୁଛି ନା ସେଥି ତ ଆମ ଆମ ଆଙ୍କୁ ଜନସାଧାରଣ ଦରକାର ନା ବାଧ୍ୟ ହେଇକି ଆମେ ସେ ଗଛ କ କାଟି ସେ ଜାଗାରେ ଘର କରିକି ରହୁଛନ୍ତି
ଠିକ ଜା ଭଲରେ ବି ରହୁଥିବା ପଶୁପକ୍ଷୀ ସେମାନେ ବି ହଇରାଣ ବି ପଢୁଛନ୍ତି
ହଁ ଏମିତି ଆମେ ଗଛ କାଟିକି ସେ ଜାଗାରେ ଘର କରିବା ଠିକ ଆମକୁ ବି ତ ଦରକାର ନା ବାସସ୍ଥାନ କିନ୍ତୁ କଣ କରିବା ନା ଆମେ ଯେତେବେଳେ ସେ ଜାଗାରେ ଘର ବନେଇ ସାରିବା ତା ପାଖାପାଖି ଯେତେ ସମ୍ଭବ ଆମେ ଗଛ ଲଗାଇବା ଅ ତା ତା ଦ୍ଵାରା କଣ ହବ ନା ଅମ୍ଳଜାନ ମିଳିପାରିବ ପରିବେଶକୁ ଅମ୍ଳଜାନ ମିଳି ମିଳିପାରିବ ହୁଁ
ଆମେ ବି ପ୍ରତିଦିନ ଆଁ ଗୋଟେ ଗୋଟେ ଲେଖା ଗଛ ଲଗେଇବା ଉଚିତ
ହଁ ପ୍ରତିଦିନ ନହେଲେ ବି ପ୍ରତିଦିନ ଏମିତି ବ୍ୟସ୍ତ ବହୁଳ ଜି ଜୀବନରେ ତ ପ୍ରତିଦିନ ଆଉ ଲଗେଇ ପାରିବନି ଯଦି ପ୍ରତ୍ୟେକ ମାସରେ ବି ଗୋଟେ ଲ କିଛି ନହେଲେ ପ୍ରତ୍ୟେକ ବର୍ଷରେ ବି ଯଦି ଗୋଟେ ଲ ଲଗେଇବା ଆମେ ଆମ ପରିଣତ ବୟସରେ ପହଞ୍ଚିଲାକୁ ସେଇ ଗ ଗଛ ହଉଚି ଏ କେତେ ନିହାତି ଆମେ ଲଗେଇ ଦେଇଥିବା ଚାଳିଶ ପଚାଶ ଟା ଗଛ ଆମେ ଲଗେଇ ଦେଇଥିବା ଗୋଟେ ଛୋଟ ପୁରା କଣ ତାକୁ କୁହନ୍ତି ବାଡି ଟାଇପ ର ଗୋଟେ ବନେଇ ଦେଇ ପାରିବା ଆମେ ଗଛ ହୁଁ ଏଭଳିଆ ଯଦି ପାଖାପାଖି ସମସ୍ତେ ମିଶିକି ଗଛ ଲଗାନ୍ତି ତାହେଲେ ଜଙ୍ଗଲ ବି ବନେଇ ପାରିବେ ହୁଁ ଆଉ ତମ ପାଖାପାଖି କିଛି ନର୍ସରୀ ଅଛି ଯୋଉ କୁହନ୍ତି
ହଁ ଅଛି
ଆଚ୍ଛା ସେଠାରେ ସବୁ କି କି ଗଛ ଆମର
ଆ ସେଠି ସେଠାରେ ଆମ୍ବ ଗଛ ମିଳୁଚି ଆଉ ନଡ଼ିଆ ଗଛ ମିଳୁଚି। ଆଉ ପଣସ ଗଛ ମିଳୁଚି?
ତାର ମୂଲ୍ୟ କେତେ ଥାଏ ପ୍ରାୟ ସେଇ ଗଛ ଗୁଡାକର।
ପ୍ରାୟ ମୂଲ୍ୟ ସେ ନିଅନ୍ତି ଦୁଇଶହ ତିନିଶହ ଏମିତି ନିଅନ୍ତି ଆଉ।
ଗୋଟେ ଗଛ କୁ
ହଁ ଗୋଟେ ଗଛକୁ ଯାଇକି ପଣସ ଗଛ ହେଲେ ସେ ଦୁଇଶହ ଟଙ୍କା ଲେଖା ନେଉଛନ୍ତି କିଛି ଫୁଲ ଗଛ ହେଲେ ସେ ସେଇ ଅନୁସାରେ ନେଉଛନ୍ତି ପଇସା ଆଉ।
ଆଚ୍ଛା ମାନେ ଭଲ ପଡୁଛି ନା ସେ ଗଛ ଗୁଡା। ଏମିତି ଆଣି ଆଣିକି ଲଗେଇଲା ଳୁ କୁ ବଞ୍ଚିବ ଲଗେଇଲେ ଆଣିକି ବଞ୍ଚିବ ତ?
ହଁ ନିଶ୍ଚୟ। ତା ଯତ୍ନ ନ ନବାର ଅଛି ଲଗେଇବା ମାତ୍ରେ ଆମେ ତାର ଯତ୍ନ ନବାର ଅ ଅଛି ଆମେ ତାର ଯତ୍ନ ନାଇ ନବା ଆ ସେ ଗଛ ବଞ୍ଚିବ କି ଠିକ ଭାବରେ
ଠିକ୍ କଥା ଗଛ ଲଗେଇବା ପୁଣି ତାର ଯତ୍ନ ନବା ସେ ଗୋଟେ ବଡ ଦାୟିତ୍ଵ ନା।
ବଡ ଦାୟିତ୍ଵ ହଉଛି ଗଛ ଲଗେଇବା ତା ତାର ଯତ୍ନ ନବାଟା ହଉଚି ବଡ ଦାୟିତ୍ଵ।
ହଁ। ହଉ।
ଆ ସାଙ୍ଗେ
ଆଉ ଯିଏ ସେପଟେ ବର୍ଷା ହେଇଥିଲା।
ହଁ ବର୍ଷା ହେଇଥିଲା।
କେତେବେଳେ ବର୍ଷା ହେଲା?
ଆମର ସକାଳେ ଏ ହେଇଥିଲା ବର୍ଷା। ହୁଁ ଆମର ସକାଳେ ହେଇଥିଲା ବର୍ଷା ତାପରେ ଶା ଛୋଟା ବେଳେ ବି ବର୍ଷା ହେଇଥିଲା।
ଆଚ୍ଛା ଆମର କିନ୍ତୁ ପାଞ୍ଚଟା ବେଳେ ଏଇଠି ହେଇଥିଲା ପାଞ୍ଚଟା ରୁ ଛଅଟା ସାଢେ ଛଅଟା ପର୍ଯ୍ୟନ୍ତ ବର୍ଷା ହେଲା ବହୁତ ଜୋରରେ ବର୍ଷା ହଉଥିଲା ଆଜି ହୁଁ। ଆଉ ସନ୍ଧ୍ୟା ରାତିର ଖାଇବା ସରିଲାଣି?
ନାଇଁ ସରିନି ଖାଉ ଖାଉ ଲେଟ୍ ଅଛି ଦଶଟା ବାଜିବ ଖାଇ
ସମସ୍ତେ ଲେଟ ରେ ଖାଆନ୍ତି।
ହଁ ଘରେ ସମସ୍ତେ ଲେଟ ରେ ଖାଆନ୍ତି।
ମାନେ ଦଶଟା ବେଳେ ଖାଇବା ଆରମ୍ଭ ହୁଏ।
ଦଶଟା ବେଳେ ଖାଇବା ଆରମ୍ଭ ହୁଏ ସମସ୍ତେ ଟିକେ ଜଲଦି ତଥାପି ସମସ୍ତେ ଦଶଟା ପୂର୍ବରୁ ମାନେ ମୁଁ ଏକୁଟିଆ ଟିକେ ଆ ଲେଟରେ ଖାଏ।
ଆଚ୍ଛା। କଣ ପାଇଁ ଲେଟ ରେ ଖାଅ?
ମୁଁ ଟିକେ ପଢେ ପଢିକି ତାପରେ ସ୍କୁଲରେ କିଛି କାମ ଥାଏ ତାକୁ କରେ କରି ସାରିକି ମୁଁ ଖାଏ।
ଆଛା।
ହଁ ଖାଇଦେବ ମାନେ ମତେ ନିଦ ଲାଗିବ ସେଥିପାଇଁ ମୁଁ ଆଗ କାମ ସାରି ସାରିବି ଘଣ୍ଟେ ପଢି ସାରିବି ତାପ ଯାଇକି ଖାଇବି।
ହଁ ହ। କଣ ପଢୁଛ ଏବେ?
ମୋର ଗ୍ରାଜୁଏସନ୍ ସରିଲାଣି, ମୁଁ ସ୍କୁଲ୍ ରେ ଜବ୍ କରୁଚି ଆଉ।
ଆଚ୍ଛା। ବହୁତ ଦାୟିତ୍ଵ ରହିଥିବ ନା ଉଁ, ପିଲାମାନ ଆଙ୍କୁ ପାଠ ପଢେଇବା। ଉଁ, ହୁଁ।
ହଁ ତ ପିଲାମାନଙ୍କ ସହ ପାଠ ପଢିଲେ ମୋତେ ବି ଭଲ ଲାଗୁଛି ମୋ ମନ ଖୁସି ଲାଗୁଛି। ଯେତେ ବି ମୋ ଦୁଃଖରେ ଥା ପିଲାମାନଙ୍କ ପାଖକୁ ଗଲେ ସବୁ ଅ, ଦୁଃଖ ଭୁଲିଯାଏ।
ହଁ।
ମୋତେ ଭଲ ଲାଗେ ପିଲାମାନଙ୍କୁ ପଢେଇବା ପାଇଁ। ପିଲାମାନଙ୍କ ସହିତ ଖେଳିବାକୁ ମୋତେ ଭଲ ଲାଗେ। ମୁଁ ଛୋଟ ଛୋଟ ପିଲାଙ୍କୁ ଡାକ ସେ ଘରେ ବସିକି ଲୁଡୁ ଖେଳିବି ଓ ନାଚ ଗୀତ କରାଏ।
ଭଲ କ ତା
ତୋମକୁ ଭଲ ଲାଗେ?
ହଁ କିନ୍ତୁ ମୋତେ ଆକ୍ଚୁଲରେ ଏତେ ବି ଭଲ ଲାଗନ୍ତି ନି ଛୁଆମାନେ। ମାନେ ମାନେ ଯୋଉମାନେ କଥା ଶୁଣନ୍ତି ସେଇ ଛୁଆ ମାନେ ହିଁ ଭଲ ଲାଗ ଚନ୍ତି ଯୋଉ ମାନେ ବଦମାସିଆ ଛୁଆ ମାନେ ଥର ଥାଆ ସେ ଜିଦିଆ ଛୁଆ ଗୁଡା ଥାଆନ୍ତି ସେଗୁଡା ଜମା ଭଲ ଲଗନ୍ତିନି।
ତାଙ୍କୁ ମାରିବି ଧରି। ସେ ଯେତେ ଚିଡୁଥିବ ମୁଁ ତାଙ୍କ ହାତ ଯେ ସେତେ ଲାଗୁଥିବି।
ଗୋଟେ ଗୋଟେ ଛୁଆ ଅଛନ୍ତି ତାଙ୍କୁ କହିବ କଥା କହିବ ଶୁଣିବେ ପୁରା ସୁନ୍ଦର ଲାଗନ୍ତି। କ୍ୟୁଟ ଲାଗନ୍ତି। ଆଉ ଗୋଟେ ଛୁଆ ଅଛନ୍ତି ଏଇ ଜିଦି କରିବେ କେଁ କେଁ ଏବେ ଟିକେ ତାଙ୍କୁ ଗୋଟେ କଥା କହୁଥୁବୁ ସେ ଗୋଟେ କାମ କରିଥିବେ ଯାଇକି।
ହଁ। ମୋତେ ତ ସେଇ ପିଲାଙ୍କ ସହିତ ଲାଗିବାକୁ ବେଶ ଭଲ ଲାଗେ। ସେ ଚିଡୁ ଥିବେ କାନ୍ଦୁ ଥବେ। ହୁଁ,
ଆଚ୍ଛା। ଆଉ ରାତିର ଖାଇବା କଣ ତୋମେ ବନାଅ ନା, ତୋମ ମାମା ବନାନ୍ତି?
ମା ବନାନ୍ତି।
ଅଁ, ହଁ।
ମାନେ ସାନ ମା ବନାନ୍ତି ଆଉ।
ଓହୋ। ଆଉ ଆଜି ଖାଇବା କଣ ହେଇଛି ରାତିରେ।
ଆ ରୁଟି ହେଇଛି ଆଉ ଚିକେନ ତରକାରୀ।
ଓହୋ ଶୁକ୍ରବାର ଆଜି। ଚେ।
ଆ ।
ତାମାନେ।
ହାଁ ହଁ ହାଁ। ଉଁ ହୁଁ। ହଉ ସାଙ୍ଗ ତମ ପାଖରେ ଆଜି ବହୁତ କଥା ଶିଖିଲି। ରାଗ ଛାତି ର ରାଗ ତ ହଉଚି ଛାଡିବିନି। ହଁ। ଉଁ ହୁଁ ହୁଁ।